ହା
ହଁ କୁହନ୍ତୁ।
ବଡ ଭାଇ ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ଭଲ ଅଛି। କଣ କାମ ଥିଲା କି ମୋ କଣ କାମ ଥିଲା କି ମୋ ପାଖରେ ଏତେ ରାତିରେ କଣ ବୋହୁତ ବିଳମ୍ବରେ ଆପଣ କଲ କରୁଛନ୍ତି ନା ମୁଁ ଭାବିଲି ବୋଧେ କିଛି ନିଶ୍ଚୟ କାମ ଥବ। ସେଥିପାଇଁ କଲ୍ କରିଥିଲେ ଆଉ କୁହନ୍ତୁ।
ଆଜ୍ଞା ମୁଁ ଏବେ ସ୍ ସୂଚନା ପାଇଛି କି ମାନେ ଆଗାମୀ ଦିଇତିନ ଦିନ ଭିତରେ କିଛି ଉଁ ବାତ୍ୟା କିମ୍ବା କାଳ ବୈଷାଖି ଆଶଙ୍କା ଅଛି।
ବାତ୍ୟାର ତ ଆଶଙ୍କା ନାହିଁ ଆପଣ ଭୁଲ ଶୁଣିୁଚନ୍ତି କୋଉଠି ଦେଖିଥିବେ ଆପଣ ଉଁ ଫେକ୍ ନ୍ୟୁଜରେ ଦେଖିଥିବେ କି ବୋହୁତ ପୂର୍ବ ଦିନ ନ୍ୟୁଜ ଦେଖିଥିବେ ବାତ୍ୟା ହବାର ଆ ଆସଙ୍କା ଇଏ କଳା ବୈଶାଖୀ ହବାର ଆଶଙ୍କା ଅ କାଳା ବୈଶାଖି କଣ ଯେ ଆମର ଯେମତି ଖରା ଥବ ଗରମ ହୋଉଥୁବ। ଠିକ କି ତିନିଟାରୁ ଚାରିଟା ଭିତରେ ବୁଝିପାଇଲ?
ଆଜ୍ଞା।
ତିନିଟାରୁ ଚାରିଟା ଭିତରେ
ଆଜ୍ଞା।
ଅନ୍ଧାର କରିକି ଗୋଟେ କାଳବୈଶାଖୀ ଟାଇପର ଆସେ।
ଆଜ୍ଞା ରାତି ଟାଇପର।
ରାତି ଏଇ କରିଦିଏ ପୁରା ଘଡ ଘଡିି ବିଜୁଳି ସହିତ ଜୋର ମାତ୍ରାରେ ବର୍ଷା ହୁଏ। ବୋହୁତ ବଡ ବଡ ଠୋପାର ବର୍ଷା କରେ ହେଲା ଯେମତି ଗାଁ ଗହଳି ପା ଆଉ ବିଲ ଜଙ୍ଗଲ ଫଙ୍ଗଲ ସବୁ କାଦୁଅ କରିଦିଏ ଆଉ ଧୋଇ ଦିଏ ମଧ୍ୟ।
ଆଜ୍ଞା।
ବୁଝିପାଇଲେ ଆଉ ବର୍ଷାଟା ଗୋଟେ ଜାଗାରେ ହବ ମାନେ ଜୋର ମାତ୍ରାରେ ବା ଅତି ବୋହୁତ ମାତ୍ରାରେ ହବ ମାନେ ସେ ଜାଗାଟା ଧୋଇ ହେଇଯିବ।
ଆଜ୍ଞା।
ଆପଣ ଗୋଟେ ଜାଗାରେ ଧର ଆପଣଙ୍କୁ ଗୋଟେ ଗାଡ଼ି ଅସନା ହେଇଚି ଥୋଇଦେଇ ଯାଇଚନ୍ତି
ଆଜ୍ଞା।
ସେ ଗାଡିଟା ବୋହୁତ ମାତ୍ରାରେ ବର୍ଷା ହେଇକି ତା ସହିତ ମାଡ଼ ହେଇକି ଧୂଳି ଗୁଡା ବୋହି ନେଇଯିବ ନା ନାଇଁ। କେମିତି? ତା ସହିତ ଉଁ ଛୋଟ ଛୋଟ କିମ୍ବା ବଡ ବଡ କୁଆପଥର ମଧ୍ୟ ପଡିପାରେ।
ଆଜ୍ଞା।
ଆଶଙ୍କା ଥାଏ ବୁଝିପାଇଲେ। ଉଁ ସେମିତି ନୁହେଁ କି ଉଁ ବର୍ଷା କଳା କାଳେ ଯୋଉ କୋଉ ବୈଶାଖୀ?
କାଳ ବୈଶାଖୀ।
କାଳ ବୈଶାଖୀ ହବ ମାନେ
ଆଜ୍ଞା।
କୁଆପଥର ପଡିବ ସେମିତି ନାହିଁ କାଳ ବୈଶାଖୀ ହବ କୋବେ କୂଆ ପଥର ପଡ଼ିପାରେ କେବେ ବି ନ ପଡ଼ିପାରେ କେବେ ଟିକେ ଟିକେ ବଡ଼ ପଡ଼ିପାରେ କେବେ ଟିକେ ଟିକେ ଛୋଟ ପଡ଼ିପାରେ। କିନ୍ତୁ ତାକୁ ସାବଧାନ ହେଇ ରହିବା କଥା ଯଦି ଭୁଲ ବଶତ ଆପଣ କୁଆଡ଼େ ବାହାରକୁ ଯାଇଛନ୍ତି
ଆଜ୍ଞା।
କେଉଁ ଜାଗାରେ ଦେଖି ରହିଯାଆନ୍ତେନି? ଆପଣଙ୍କ ସେଫ୍ଟୀ ହେଇଯିବ ମାନେ କଣ କହିଲେ? ଆପଣ ସେଫ୍ଟୀ ରେ ରହିବି ସୁରକ୍ଷା ରେ ରହିବେ। ଆପଣ ସୁରକ୍ଷା ରହିବେ ଆପଣଙ୍କୁ କି କିଛି ଅସୁବିଧା ହବନି। ଖୋଜି ପାଇଲି ସେଥିପାଇଁ ସବାର ଆଶଙ୍କା ଅଛି ଦେଖିଚାହିଁ ରହିବେ ଆଉ।
ଆଜ୍ଞା। ହ୍ୟାଲୋ। ଆଜ୍ଞା ଆପଣ ଯୋଉ ମାନେ ଆପଣଙ୍କର ଧୁମୁଧାଇ ବୋଲି ଗୋଟେ ଯେଗାଟାଏ ଅଛି ଯାହା ଦେହରେ କୁଆଡ଼େ ଏବେ କାଙ୍କଡ଼ ଚାଷ ହଉଛି ମୁ ଶୁଣିବାକୁ ପାଇଥିଲି।
ହଁ ଧୁମୁଧାୟ ତ କାଙ୍କଡ଼ ଚାଷ ହୁଏ ଆମ ଧୁମୁଧାୟ ରେ ଗୋଟେ ବହୁତ ବଡ଼ ଗାଡ଼ିଆ ଅଛି ଦୁଇଟା ଗାଡ଼ିଆ ଅଛି। ସେଏଟା ଆମ ଗ୍ରାମବାସୀଙ୍କର ହେଲା ଦୁଇଟା ବଡ଼ ବଡ଼ ଗ୍ରାମ ବାସୀଙ୍କର ଗାଡ଼ିଆ ଅଛି ସେ ତ ପୋଖରୀ ବୁଝିପାରିଲେ ତ?
ଆଜ୍ଞା।
ସେ ପୋଖରୀରେ ବହୁତ ପ୍ରକାରର ମାଛ ଅଛନ୍ତି ଯେମିତି କୋଉ।
ଆଜ୍ଞା।
କୋଉ ଅନେକ ପ୍ରକପର ମାଛ ନାମ ଜାଣିନାହିଁ ହେଲା ମାଛ କିନ୍ତୁ ଅଛି। ବହୁତ ପ୍ରକାରର।
ଆଜ୍ଞା।
ସେଇ ମାଛ ଆମର ପ୍ରତିବର୍ଷ ବହୁତ ମାତ୍ରାରେ ଧରା ହୁଏ ଆର ପର୍ବପର୍ବାଣିୀ ପାଇଁ କିଛି ପଇସା ମାନେ ଅଧା ଅଧି ପଇସା ରହେ ମାନେ ମାଛ ଧରା ହବ ସମସ୍ତଙ୍କ ଘରକୁ କିଛି କିଛିଟା ବଣ୍ଟାଯିବ। ବଣ୍ଟା ଯାଏନି ତ ପ୍ରାୟ ତ ସମସ୍ତେ କିଣିକି ନେଇଯାଆନ୍ତି କମ୍ ମୂଲ୍ୟରେ ଅଧିକା ମାତାରାରେ ମାଛ କିଣିକି ନିଅନ୍ତି। ବୁଝିପାରିଲେ ତ ଗୋଟେ କିଲୋ ଆମର ବାହାରେ ଆମର ବିକିବୁ ନା ଶହେ ଷାଠିଏ କୁ ଶହେ କୋଡ଼ିଏ ଶହେ ତିରିଶ ସେ ଶହେ ଟଙ୍କାରେ ଦେଇକି ବି ଆପଣ ଗୋଟେ କିଲୋ ନେଇପାରିବେ ଯେହେତୁ ଆମ ଗାଁ ଲୋକ ଦେଇପାରିବେ ଆଉ ବାହାର ଲୋକ ଲୋକ କୁ ଠିକ ମୂଲ୍ୟ ଦେବୁ ଚିହ୍ନା ପରିଚିତ ଧର ଦଶ ଟଙ୍କା କୋଡ଼ିଏ ଟଙ୍କା କା ଟିବ ଅଧିକା କାଟି ହୁଏନା ବହୁତ ପ୍ରଳ ମାଛ ଆଉ ସେଠି ବହୁତ ଏକର ର ମଧ୍ୟ ବିଲ ଅଛି ସେ ଠାକୁରଙ୍କ ଜମି। ସେଠି ଆମ ଜେଜେବାପାଙ୍କ ପୂର୍ବରୁ ବା ଜେଜେବାପା ହରିକା ସେଠି ବହୁତ ବହୁତ ଜମି ଠାକୁରଙ୍କ ନାଁ ରେ ଦାନ କରିଦେଇଛନ୍ତି।
ଆଜ୍ଞା ଆପଣ ଯୋଉ ଆଜ୍ଞା ଆ ଆଜ୍ଞା ଆପଣ ଯୋଉ ମୁଁ କୁଆଡ଼େ ଶୁଣିବାକୁ ଯାଇଥିଲି ଆପଣ ଯୋଉ ମାନେ ଏଟା ମାନେ ବଡ଼ ଜେଜ ଆପଣଙ୍କ ଯୋଉ ଠାକୁରଙ୍କୁ କୁଆଡ଼େ ମାନେ ଏମିତି ମଠକୁ ଦାନ କରିଦେଇଚନ୍ତି ବିଲ ଆଉ ମାନେ ଠାକୁର ଯୋଉ କୃଷ୍ଣ ମନ୍ଦିର ପାଇଁ ଜଗନ୍ନାଥ ମନ୍ଦିର ପାଇଁ ଆପଣ ବ୍ରାହ୍ମଣଙ୍କୁ ଦାନ ଦେଇ ଦେଇଥିଲ।
ହଁ ହଁ ମୋ ଜେଜେ ବାପା ତ ଦାନ ଦେଇଛନ୍ତି। ଯେହେତୁ ଆମର ଯୋଉ ରାଧାକୃିଷ୍ଣଙ୍କ ମନ୍ଦିର ଅଛି ଯୋଉ ଘର ଅଛି ସେଟା ବି ଆମର ମୁଁ ଜାଣିବା ପାଇଁ ଲି ଯେ ବାପା ଘର କଣ ସେଟା ବି ଆମର ଜମ୍ ଜାଗା ଥିଲା କେତେ ଥିଲା ସବୁ ଥିଲା କି ଅଳ୍ପ ଥିଲା କି ବଡ ଥିଲା କି ସେଠି ସବୁ ମୁଁ ଜାଣିନି। ଉଁ ସେଠି ସବୁ ଠାକୁରଙ୍କ ନାଁକୁ ଦେଇଛନ୍ତି ସେଠ ଯେହେତୁ ଠାକୁରଙ୍କ ଘର ହେଲା ଗ୍ରାମର ମଝିରେ ଥିଲା ସେଟା ସେଥିପ ଠାକୁରଙ୍କ ଜମି ହେଲା। ସେଇଠି ଆମର ଗାମ ମଧ୍ୟରେ ସବୁ ପ୍ରକାର ପର୍ବପର୍ବାଣି ହୁଏ ଯେମିତି କି ଅଷ୍ଟପରୀ ହୁଏ ଅଷ୍ଟପରୀ ଗାଦି ବି ସେଇଠି।
ରାଧାକିଷ୍ଣଙ୍କର ଉଁ ଆମର ଯୋଉ ବିଭହାନ ନେଇକି ଯାଉ ସେଇଠି ରୁହେ ବିଭହାନ ସେଇଠି ସବୁ ହୁଏ ବୁଝିପାଇଲେ। ସେଇଠି ବହୁତ ପ୍ରକାର ପୂଜା ହୁଏ ଆଉ ଯେମିତି ସାବିତ୍ରୀ ଓଷା କରନ୍ତି ବୋଉ ମାନେ ତାଙ୍କର ବି ସେଇଠି ବଡ ଚଉପାଟ ବ୍ରାହ୍ମଣ ଆସିବେ ନନା ଆସିକେ ଆମ ପୂଜା କରିଦେଇ ଯିବେ ସବୁ ଗାଁ ର ବୋଉ ମାନେ ଏକାଠ ଏକା ଏକାଠି ହେବେ ଗୋଟେ ଜାଗାରେ ବୁଝିପାଇଲେ ସେଇ ପକାର। ଆଉ ସେମିତି ବି ଆମର ମାଛ ଚାଷ ବି ସେମିତି ଆମର ହୁଏ। ବହୁତ ଏକର ଜମି ଜମି ଯୋଉମାନେ ଚାଷ କରନ୍ତି ଭାଗରେ ଚାଷ କରନ୍ତି ତର ମୋର ଜମି ଅଛି ଅଳ୍ପ କିଛି କି ମୋ ଜମି ନାହିଁ ମୁଁ ଠାକୁରଙ୍କୁ ଜମି ଭାଗ ଚାଷ କଲି ଧର ମୋ ସେଇ ଅନୁସାରେ କେତେ ଫଳ ହେଲା ସେଇ ଅନୁସାରେ ତମେ ଦାନ କରିବ। ହେଲେ ସେତିକି ଫଳ ହୋ ହଉ ନହଉ ଦାନ କରିବ କିନ୍ତୁ ଆମ ଗ୍ରାମର ଯେ ଯେ ଆମ ଗ୍ରାମ ଲୋକ କରୁଛନ୍ତି ଚାଷ ଯେହେତୁ ଯୋଉ ବର୍ଷ ଚାଷ ଟିକେ କମି ଯାଉଛି ଭା ଧାନ ବା କମ ମୂଲ୍ୟରେ ବାହାରୁଛି କିନ୍ତୁ ଏଟା ସେ କମ ଅର୍ପଣ କରିପାରୁଛନ୍ତି ଠାକୁରଙ୍କ ପାଖକୁ। ସେଇ ଠାକୁରଙ୍କ ପଇସା ଆମ ଠାକୁରଙ୍କର ସବୁ ଜିନିଷ କିମତି ଘରରେ ଠାକୁରଙ୍କ ଭୋଜିରେ ସବୁ ପ୍ରକାର ଜିନିଷ ଲାଗିବ। ଆଉ ପୋଖରୀରୁ ଜେତିକ ସବୁ ମାଛ ଧ ଧରା ହବ ଯେତିକ ଆମର ପର୍ବପର୍ବାଣି ଅଛି ଆମର ଯେମିତି ଗ୍ରାମଦେବୀଙ୍କ ଯଜ୍ଞ ଆଉ ଆମର ମା ତାରିଣୀଙ୍କ ଯଜ୍ଞ
ଆଜ୍ଞା।
ଶିବ ମନ୍ଦିର ଶିବ ଉତ୍ସବ ଯୋଉ ହୁଏ ଆମର ପୂଜା ଗୋ ଜା ଗର ହୁଏ ଆଉ ପୂଜା ହୁଏ ସେଦିନ ସେଠି କିଛି ଅଳ୍ପ ମାତ୍ରାରେ ଆଉ ମର ସେଇ ଜାଗର ତାପରେ ଆମର ପଞ୍ଚୁକ ଯୋଉ ହୁଏ ଶେଷ ଦିନେ ଆମର ଖିରି ଖେଚୁଡି ଦିଆ ହୁଏ ଆମର ହୁଁ ପିଲେଇ ଶୁଣିବ ପାଖରେ। ବୁଝିପାଇଲେ ସବୁ ପ୍ରକାରର ଇଏ ଅଛି ସେମିତି ଆମର ସବୁ ଠାକୁରଙ୍କ ପାଖରେ ଏତିକି ଏତିକି ଟଙ୍କା ହେଲା ଗ ରହିବ। ଯେ ନା ସେତିକି ସେତିକି ଆଉ ଅନ୍ ମଧ୍ୟ ଆମ ଗ୍ରାମରୁ ଉ ଅଳ୍ପ କିଛି ବା ଉଁ ଅଧିକା ମାତ୍ରା ଗୋଟା ହେଇକି ଆମେ ଯଜ୍ଞ କରୁ। ସମସ୍ତେ ମିଶିକି ଏଇ ଯଜ୍ଞ ଟା କରୁ ଯେହେତୁ ଆମ ଯଜ୍ଞ ଟା ଭଲ ହୁଏ ବୁଝିପାଇଲେ। ଆମ ଗ୍ରାମରେ ଏଇ ଜିନିଷ ଗୁଡା ବହ ବହୁତ ଭଲ ହୁଏ ବୁଝିପାଇଲେ।
ଆଜ୍ଞା।
ଆଜ୍ଞା ଆମ ଗ୍ରା ଗ୍ରାମରେ ଅ ସେମାନେ ଯ ଆ ପଣ ଗ୍ରାମରେ ଯେମିତି ହୋଉଛି କି ଆମ ଗ୍ରାମରେ ବି ସେ ଇଭଳିଆ ହେଉଛି ଆମ ଗ୍ରାମରେ ଏଁ ମା ତ୍ରାଣୀ ତାରିଣୀଙ୍କ ମାନେ ଯଜ୍ଞ ବେଳେ ଘୋଡା ନାଚ ହବ ହୁଏ ରାତିରେ ଆମେ ଛୋଟ ବେଳୁ ଯାଉ ଏବେ ଆଉ ହଉନି। ଆମ ବହୁତ ଦେଖା ମଜା ଲାଗେ ସେ ଘୋଡା ଯେମିତି ନାଚୁଥିବ ଏ ମାନେ ନାଞ୍ଜ ମୁଣ୍ଡ ହଲେଇକି ସେଇ ଭଳିଆ ଯୋଉ ମାନେ ସେ ଯୋଉ ଆମେ ଯୋଉ ଚାରି ପାଞ୍ଚ ଜଣ ଯାଇଥିବୁ
ହଁ ସେ ଯୋଉ ପାଲ ପକେଇ ବସିଥିବ ଦେଖୁଥିବ ହଁ ମୁଁ ବୁଝିପାରୁଛି।
ଆଜ୍ଞା ଆଜ୍ଞା ଆମେ ହାତରେ ନେଇକି ଯାଇଥିବୁ ଘରୁ ଓ କିବା ଦୋକାନରୁ ଉ ଚୁଡ଼ା କି ମାନେ ଚେନା ମି ଚେନାଚୁରୁ ପାକେଟେ ଏ ଆଉ ମୁ କିଣି ଯାଇଥିବୁ ମୁଢି ଏମିତି ମାନେ ରାତି ଯିବ ଏଗାରଟା କି ବାରଟା କି ଆମେ କିଛି ଜାଣିପାରୁନୁ।
ହଁ ସେ ନାମ ନାମ ତ ଧରା ହୁଏନା ସଂକୀର୍ତ୍ତନ ହୁଏ ଆମର ଯେ କୀର୍ତ୍ତନ ନ ହୁଏ ଯ ଘରେ ହେଲା ତାପରେ ତ କୋଉଚନ୍ତି ତାଲେ ଆମର ବି ହୁଏ ଆମର ଏବେ ଆଉ ହୁଅର ହଉନାହିଁ କାହିଁକିି କଇଲ ଯଜ୍ଞରେ ବହୁତୁ ଭିଡ ହେଇ ହେଇଯାଉଚି ଯେତବେଳେ ଯଜ୍ଞ ର ଆଉ ଜାଗା ରଇନାଅଁ କି? ଆମ ଘୋଡା ନାଚ ହବ କି ଅନ୍ୟ କିଛି ହବ ବାହାରେ ମଧ୍ୟ ବହୁତ୍ ଖେଳ ଜିନିଷ ପଡେ ଆଉ ଖାଇବା ଜିନିଷ ବି ପଡେ ଖାଇବା ଜିନିଷ ଯେକୌଣସି ମାନେ ପିଆଜ ନୁହେଁ କି ଆମିଷ ନୁହେଁ ଥଣ୍ଡା ଜାତୀୟ ଖାଦ୍ୟ ହେଲା। ସେଇ ପରିକା ଖାଦ୍ୟ ପରେ ଯେମିତି ଆଇସ୍କ୍ରିମ୍ ଥଣ୍ଡା ବୁଝିପାଇଲେ କୁଲଫି ଏଇଗୁରା ସବୁ ପଡେ ଆମ ଯଜ୍ଞ ବାହାରେ ସେମିତି ବହୁତ ପ୍ରକାରର ଆମର ବହୁତ ବଡ଼ ହୁଏ। ଆଉ ବହୁତ ଭଲରେ ବି ହୁଏ ଯେକୌଣସି ଆମ ଗ୍ରାମବାସୀ ମାନେ ଗୋଟିଏ ଜାଗାରେ ଏକାଠି ହବୁ ଗୋଟିଏ ଯଜ୍ଞ ପାଇଁ। ମାସେ ପୂର୍ବୁରୁ ଖଟିଥାଉ ଏ ରେ ଏଇ ଖାଦ୍ୟ କରାହବ। ଏଇ ରୋଷେଇଆ ଆସିବ ଏଇ ରୋଷେଇ ହବ ଯଜ୍ଞରେ ଏଇ କୌଣସି ଜିନିଷ କାଠ ଦରକାର ଆମ ଗାଁ ରୁ ଯେ ଏଇ ଏଇ କାଠ କୋଉଠି ଅଛି ଆମେ ତାକୁ ସଂଗ୍ରହ କରିବୁ ବୁଝିପାଇଲେ ଯୋଉ ଯୋଉ ଜିନିଷ ଆମ ବ୍ରାହ୍ମଣ ଅଛନ୍ତି ଜଣେ ଆମ ଗ୍ରାମର ତାକୁ ଗୋଟେ ଚିଠା ଦିଆହବ ସିଏ ତାଙ୍କ ଦୋକାନରୁ ସବୁ ଜିନିଷ ବାହାର କରିକି ଆଣିବେ।
ଆଜ୍ଞା।
ବୁଝିପାରିଲେ ଯେଉ କୌଣସି ଯଜ୍ଞ ଯେକୌଣସି ଜିନିଷ ଦରକାର ପୂଜା ସାମଗ୍ରୀ ଯା ସବୁ ସେ ସବୁ ଆଣିବେ ଆମେ ରାତିରେ ବୁଲିକି ରାତି ବାରଟା ବେଳୁକୁ ଏଗାରଟା ବାରଟା ବେଳକୁ ସମସ୍ତଙ୍କ ଘରୁ କଦଳୀ ଗଛ କାଟିିକି ଆଣୁ ଘରୁ ମାନେ ଘର ବାହାରେ ଯେକୌଣସି ଯାହାର ଲାଗିଥାଉ କଦଳୀ ଗଛ ତାକୁ କାଟିକି ଆଣିବୁ ଆମ ଯୋଉଁ ଯଜ୍ଞ କୁଣ୍ଡ ବାହାରେ ସଜେଇବୁ। ଫୁଲର ଭଲରେ ସଜା ହବ ବହୁତ ପ୍ରକାର କାର୍ଯ୍ୟ ହୁଏ।
ଆଜ୍ଞା ଦେବ୍ ଦେବଦାରୁ ଗଛ ବି ଆଣନ୍ତି ଆଉ ଦେବଦାରୀ ଗଛର ଡାଳ
ହଁ ଦେବଦାରୁ ଗଛ ର ଡାଳୁଆ ଡାଳ ଆଣୁ। ସେଠୁ ରାତିରେ ଆମର କିଏ ଚଢିପାରୁ ନା ଆମ ସେଟା ସେଇ ଦିନ ସକାଳୁ ଆଣୁ ଯଜ୍ଞ ପୂର୍ବ ଦିନ ସ ସକାଳୁ ସକାଳୁ ଆଣିକି ଭଲ ଭାବରେ ଧୋଇକି ଗୋଟେ ଜାଗାରେ ରଖୁଚି। ଯେମିତି ସଜାଇ ହେବେଲେ ଆମର କଇଁଠା ହବ ନି କିଛି ହବ ନାହିଁ। ବୁଝିପାଇଲେ ହଉ କୁହନ୍ତୁ।
ଆଜ୍ଞା ମୋ ମା ଡାକୁଚନ୍ତି ଖାଇବା ପାଇଁ ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ଫୋନ କରିବି। ରଖୁଚି ଆଜ୍ଞା ନମସ୍କାର ଯାଉଚି।
ହୁଁ।